ଲଗଉନାହାନ୍ତି ଆପଣ ଟିକେ ଭଏସ ସୁଭୁନି ଆପଣଙ୍କ ଠିକ୍।
ଆଚ୍ଛା ଆଚ୍ଛା ଏ ଏବେ ଭୟସ ସୁବିଲା ହଁ ମୁଁ କହିଲି ଏବେ ଭୟସ ସୁବିଲା। ଆଚ୍ଛା ଆଚ୍ଛା ହଁ କଣ କରୁଛନ୍ତି ଏବେ।
ମୁଁ ଏବେ ଟିକେ ଇନଷ୍ଟାଗ୍ରାମ ଦେଖୁଥିଲି। ଟିକିଏ ଟ୍ରେଣ୍ଡ ଅନୁସାରେ ମୁଁ ମୋ ଫ୍ୟାସନ୍ ଷ୍ଟାଇଲ ଚେଞ୍ଜ କରି ଦେଇଚି ଜାଇକି ଜିମ୍ସି। ପିନ୍ଧଦଉଚି ଟିକେ ବେଳେ ବେଳେ ଆଉ କେବେ କେବେ।
ଆପଣଙ୍କୁ ତ ବ୍ୟଗି ଜିନିଷ ବହୁତ ଭଲ ବଢିଆ ମାନିବ। ଆପଣଙ୍କ ତ ଚଏସ୍ ବହୁତ। ବଟ ବଢିଆ ଉଚ୍ଚ ଧରଣର।
ହଁ ହଁ ଆ ଧନ୍ୟବାଦ ଆ ପଣ ଏତେ ବହୁତ ଭଲ କଥା କହୁଛନ୍ତି ଆଉ ମୁଁ ଏତେ ଭଲ କଥ ଥା ଆଜି ଦିନ ଭିତରେ ଜମା ଶୁଣିନଥିଲି। ଆମ୍ ଆଜ୍ଞା ଆପଣ କଣ କେମିତି ଆଜି ଦିନରୁ ସାର ସକାଳୁ କେ କେମିତି କାଟିଛନ୍ତି ସମୟ।
ଟେନ୍ସନ୍ ନାଇଁ ଆମ ସକାଳୁ ସେମତି ସବୁ ଠିକ ଠାକ ଚାଲିଚି ଦିନ ସେମତି। କିଛି ଅସୁବିଧା ନାହିଁ ଆପଣ ଆପଣ କେମିତି ସକାଳୁ କେମିତି ଆପଣଙ୍କ ଦିନ ଯାଇଛି।
ଆଜି ସକାଳୁ ମୋର ଟିକେ ଆକ୍ସିଡ଼େଣ୍ଟ ଦୁର୍ଘଟଣା ଘଟିଥିଲା ମୋର ସହିତ ଟିକେ। ଗାଡି ଚଲେଇଲା ବେଳେ ଟିକେ ଗୋଟେ--' ଆ ରଙ୍ଗ ରେ କାର୍ ଟା ଆସୁଥିଲା ପିଟି ଦେଇଚି ଆଜି।
ଆ ସେ ତାପରେ କାର୍ କାର ର କଣ ହେଲା। କାହାର କଣ ହେଲା ଆପଣକାହାର କଣ ହେଲା ଆପଣ ତ ଠିକ ଥିବ ମୁଁ ଜାଣିଚି କାହାର କଣ ହେଲା।
ନା କିଛି ନାଇଁ କାର କର୍ ର ହ୍ୟାଣ୍ଡେଲ ଟା ଭାଙ୍ଗି ଯାଇଚି ଆଉ କାର୍ ର ଦିଟା ଚକ ଯୋଉଥିଲା ଦିଟା ଗଳି ପଡିଚି। ଆଉ କର ର ଡିକି ଟା ବି ଟିକେ ଫାଟି ଯାଇଚି ଆଉ ସେମି
ଆରେ ବାପରେ ଆପଣ ତ ପୁରା ଆପଣ ପୁରା ମାନେ ସବୁ କିଛି ପୁରା ଡ୍ୟାମେଜ କରିଦେଇଛନ୍ତି କାର୍ ର ପୁରା।
ହଁ ମୋର ୱାଇପର ଟା ଭାଙ୍ଗିଚି ଡୋର ଟା ଟିକେ ସ୍କ୍ରାଚ୍ ହେଇଚି ଆଉ କିଛି ହେଇନି ମୋର। ଆଉ
ଆ-ଆ-ଆପଣ ଆପଣ କାର୍ ନେଇକି
ନା ମୋର ଏ ଗାଡି ଯୋଉ ଇଏ ଥିଲା।
ଆଚ୍ଛା ଗାଡି କୁ ମଡିଫାଇ କରିଦେଇଥିଲେ। ସ୍କୁଟିକୁ ମଡିଫାଇ କରି ଡୋର ଲଗେଇ ଦେଇଥିଲେ। ଆଚ୍ଛା ଆରେ ବାପ୍ ଆପଣ ତ ପୁରା ମାନେ ସାଇନଟିଷ୍ଟ ଭଳିଆ ମାଇଣ୍ଡସେଟ୍ ଆପଣଙ୍କର। ଆପଣଙ୍କର ଆଇନଷ୍ଟାଇନ ମାଇଣ୍ଡସେଟ୍।
ହଁ ଏମିତି କୁହନ୍ତୁନି ଆପଣ। ମୁଁ ବହୁତ ହିଁ ମୋର ଆଜ୍ଞା ଆଉ ଆପଣ ଧୀରେ କଥା ହେଇପାରିବେ ଆଜ୍ଞା।
ଆଚ୍ଛା-ଆଚ୍ଛା ଆଜ୍ଞା-ଆଜ୍ଞା ନାଇଁ ନିଶ୍ଚୟ-ନିଶ୍ଚୟ ଆମେ ଧିରେ ହିଁ କଥା ହବୁ। ଆଉ ଏବେ ଏବେ କୋଉଠି ଅଛନ୍ତି?
ଏବେ ମୁଁ ଅଛି ଜାଣିଥିବେ ଆପଣ ହଁ ଇଏ ଜାଣିଛନ୍ତି ଡାକ ବଙ୍ଗଳା ଜାଣିଛନ୍ତି ଏ କଲିକତା ପଖେରେ। କଲିକତା ଜାଣିନାହାନ୍ତି ଆପଣ ହ ହାଉଡ଼ା ବ୍ରିଜ୍। ହାଉଡା ବ୍ରିଜ୍ ଜାଣିନାହାନ୍ତି ଆପଣ?
ନାଇଁ ନାଇଁ ମୁଁ ଜାଣିନି ନୂଆ ଶୁଣୁଛି ଆପଣଙ୍କଠୁ। ଆଜ୍ଞା ଆଜ୍ଞା ଆମେ ଟିକେ ଆମେ ଘରୁ ବେଶି ବାହାରୁନୁ ନା।
ହଉ ହଉ ନାଇଁ ସେ ସେଥିପାଇଁ ରାଜ୍ୟ ବାହାରକୁ ଯିବାକୁ ପଡିବ।
ହୁଁ। ସେଇଟାକୁ ଠିକ ଆଜି କଲେଜ ରେ କଣ ପଢା ହଉଥିଲା? ଆଉ ନା
ଏଁ କଲେଜ ଆଜି ଯେହେତୁ ମୋର ଯୋଉ ଦୁର୍ଘଟଣା ଘଟିଥିଲା ତ ମୁଁ କଲେଜ ଅଧାରୁ ହିଁ ପଳେଇ ଆସିଥିଲି। ମୁଁ ଆଉ ଫାଷ୍ଟ କ୍ଲାସ କରିବା ପୂର୍ବରୁ ହିଁ ପଳେଇ ଆସିଥିଲି। ହୁଁ। ଆଜ୍ଞା। ଟିକେ ଭଲ ଲାଗିଲାନି ମୋତେ କଲେଜରେ। ପଢ଼ା ହେଉଥିଲା କଣ ପଢ଼ା ହେଉଥିଲା? ମୋତେ ମାଇକ୍ରୋବାୟୋଲୋଜି ପଢ଼ା ହେଉଥିଲା। ମାଇକ୍ରୋବାୟୋଲୋଜି ରେ ଆଁ ବ୍ୟାକ୍ଟେରିଆ ବିଷୟରେ ବଢଉଥିଲେ। ଆଉପୃ ବ୍ୟାକ୍ଟେରିଆ ତାପରେ
ଆଚ୍ଛ ଆଚ୍ଛା।
ଏମିତି ସବୁ। ଆଜ୍ଞା। ମାନେ ଆପଣ ଓଡିଆରେ ଓଡିଆରେ ଶୁଣିବା ପାଇଁ ଯଦି କହିବେ ମୁଁ ଶୁଣେଇଦେବି। ମାନେ
ଆଚ୍ଛା। ନାଇଁ ଶୁଣୁନାହାନ୍ତି ଓଡିଆରେ ତ ଭଲ ଲାଗବ। ଓଡିଆରେ ବୁଝା ପଡ
ପ୍ରକ ନିଷ୍ଟିୟ ତାପରେ ୟୁ ନିଷ୍ଟିୟ ଆଉ ବ୍ୟାକ୍ଟରିଆ ଥାଏ।
ଆଚ୍ଛା। ଆଚ୍ଛା, ଆଚ୍ଛା। ଓହୋ! ଅତି ସୁନ୍ଦର। ଆଚ୍ଛା, ଆଚ୍ଛା। ବଢିଆ ଆଉ ଆଉ ଆଜି କଣ ଆଜି କଣ ଖାଇଛ?
ହଁ। ଆଜି ମୁଁ ଖାଇଛି ଭାତ୍ ତ ଡାଲି, ମଟନ ତରକାରୀ, ଚିକେନ ତରକାରୀ, ମାଛ ତରକାରୀ। ଚିପ୍ସ ଆଉ ଚିଙ୍କୁଡି ତରକାରୀ ଆଳୁ ର ଭଜା ଆଳୁ ଅ ଚଟଣିୀ ଆଳୁ
ନାଇଁ ମୁଁ ପଚାରିଲି ଆଜି କଣ ଖାଇଛନ୍ତି? ମୁଁ କହିଲି ଆଜି କଣ ଖାଇଛନ୍ତି?
ହଁ। ଆଜି ଏତିକି ହିଁ ଖାଇଛି ମୁଁ। ଆଉ କିଛି ଖାଇନି। ଆଜି ବହୁତ କମ ଖାଇ ସେ ମୁଁ କାଲି ଖାଇଥିଲି ଅଧିକ। ଆଉ ଆଜି ଏତେ ଖାଇବାକୁ ମିଳି ପାନ ଯେହେତୁ ବାପା ମା କହିଲେ ଖାଇ ଖାଇକି ଗୋଟେ ବହୁତ ବଡ ଲୋକ ହେଇଗଲୁ। ଆଉ ସେଥିପାଇଁ କି ହଁ ଆଉ ଦଉନାହାନ୍ତି ସେ ଖଏ ଏବେ ଯାହା ସାଙ୍ଗମାନଙ୍କ ସହିତ ଆଜି ଦହିବରା ଖାଇଥିଲି। ଆଉ ଅନା ଦୋକାନ ଯୋ ଯାହା ଖାଇଥିଲି ଜଳଖିଆ ସେଠି ଆଉ କିଛି ଖାଇନି ଆଉ। ଅ ହଁ ଆପଣ କଣ ଖାଇଛନ୍ତି
ଆଚ୍ଛା ଆଚ୍ଛା। ଆମ ଆମେ ସେଇ କିଛି ଖାଇନଥିଲୁ, ଆମେ ବାସ ସେ କୁର୍କୁରି ଗୋଟେ ଖାଇଥିଲୁ। ଆଉ ସେ ଯୋଉ ମିକ୍ଚର କ୍ଷୀର ପିଇଥିଲି ଟିକେ।
ହଁ ସେଇଟା ବି ଭଲ, ଆକ୍ଚୁଆଲି ମିକସର ଟା ପିଇବା କଥା କ୍ଷୀରରେ ହଳଦୀ ତା ରେ ରହୁଚି ହଳଦୀ କ୍ଷୀର ଯେମିତି ପକେଇଚି ଯ ଭଲ ଲାଗୁନି ମିକସର ବି ପକ୍
ସେଇ ସେଇ ଟିକେ ଟେ ଟିକେ ନମକିନ୍ ବି ଟ ଟିକେ ମିଠା ବି ଲାଗିବ, ନମ୍କନ୍ ବି ଲାଗିବ ସେ
ଆପଣ ଆପଣ କ୍ଷୀରରେ ଆଉ ଗୋଟେ ଜିନିଷ କହି ପକେଇ ପାରିବେ। ଆପଣ ଲେମ୍ବୁ ଟିକେ ଚୁପୁଡି ପକେଇ ପାରିବେ, ସେଇଟା ସ୍ଵାଦ ବଢେଇବ ଆଉ
ବୁଝ ସେ ତ ପୁରା ମାନେ ପେଟ ପନିର ହେଇକି ପହଞ୍ଚିଯିବ।
ହଁ ଆଉ ଆ ହଁ ଆପଣ ବଜାରରୁ ପନିର ଖାଇବା ଅପେକ୍ଷା ସେମିତି ହିଁ ପନିର୍
ଏମତି, ସେଇ କଥା ଏମିତି କ୍ଷୀର ପିଇ ଦେଇ ଭିନେଗାର ପିଇଦେବ ତାପରେ ହେଇଯିବ।
ହଁ ସେମିତି ହେଇ, ସେ କଣ ଆସୁଛନ୍ତି ଦେଖୁଛନ୍ତି ଉଠୁ ଦେଖୁଛନ୍ତି, ଖାଆନ୍ତି ଏମିତି ଦେଖ ଦେଇ ପଢୁଛନ୍ ପୁଣି ଥରେ ଯଉଛନ୍ ପୁଣି ଥରେ ପଢ଼ୁଛନ
କ୍ୟୁ ଆର କୋଡ୍ ସ୍କାନ କରିବାକୁ ଟ୍ରାଏ କରଚନ୍ତି କିନ୍ତୁ ହୋଉନି।
ହଁ କଣ କରିବି ହବ ସନ୍ଧ୍ୟା ହେଇ ଯୋ ହେଇଯିବ ସବୁ ହୋଉ ଆପଣ ଆପଣ ଗାଁଟା କୋଉଠି କଲିକତାରେ ବୋଧେ ନା? କୋଉଠି ରହୁଚନ୍ତି ଆସାମ ରେ, କଣ କରିବାକୁ ହଁ ମୋର ସେ ବାଲେଶ୍ଵର କଲିକତା ପାଖରେ। ହୋଉ ଆପଣଙ୍କୁ ବୋହୁତ ମିିକ ଆପଣ ଏତେ ମସେଜେସ କଣ କରୁଛନ୍ତି ଆଜ୍ଞା ଭାଇ ବ୍ରେସନ୍
ଆ ସେ ନାଇଁ ନାଇଁ ସେମାନେ ଏମତି ମୋ ପାଟିରୁ ବି ଭାଇବ୍ରେଟ୍ କରିଦୋଉଚି ମୁଁ।
ହଁ ସେଇଟା ବି ବହୁତ ହିଁ ଭଲ କଳା ଆପଣଙ୍କର ଗୋଟେ ଆପଣ ପାଟି ବାଟେ ହାଇବ୍ରିଡ କୁ ଛାଡ଼ ଆପଣ ଆଉ
ଆପଣ ଯାହା ଫୁଲ ଜାଣିଚନ୍ତି? ଫୁଲ ଆଜି ବଢ଼ିଆ ଫୁଟିଥିଲା ଆମ ବାଡ଼ିରେ। ହଁ ଫୁଲ ବିଜନେସ ଆଜିିକାଲି ତ ହଁ।
ବିଶେଷଜ୍ଞ ଗୋଟେ ମୁଁ ଫୁଲ ଉପରେ। ମୁଁ ପ୍ରଜନନ କରାଏ ଫୁଲଙ୍କର ଆଉ ଆଜ୍ଞା ମୁଁ ଆଉ ଆଜ୍ଞା। ବ ବୋହୁତ ଗଛ ଯେତେ ଗଛ ସବୁ ମୋ ଅଣ୍ଡରରେ
କଛନ
ଆଜ୍ଞା।
ଆଚ୍ଛା, ଆଚ୍ଛା ଆପଣଙ୍କ ଅଣ୍ଡରରେକାମ ଚାଲିଥାଏ ଆଚ୍ଛା ଆଚ୍ଛା ବଢ଼ିଆ ଆ ନାଇଁ ବୋହୁତ ଲୋକ ଅଛନ୍ତି ଗଛକୁ ଉପାଡିଥାନ୍ତା ଆପଣ ତ ବୋହୁତ ପୁଣ୍ୟ କାମ କରୁଚନ୍ତି ଗଛ ଲଗଉଚନ୍ତି।
ମୋ ମୋ ସ୍ତ୍ରୀ ଦୌଡୁଚି ଏବେ ଟିକେ ଟିକେ ମୁଁ ଫୁଲ ଗ ଚଉରା ରେ ଏବେ ପାଣି ଦେଇଦିଏ ବର୍ଷା ହେଲାଣି କାଳେ ଶୁଖିଯିବ ମୁଁ ଟିକେ, ଆଜ୍ଞା।
ଓହୋ।
ହଁ ମୁଁ ମୁଁ ତ ଆପଣ ଆପଣ କହୁନାହାନ୍ତି ଆପଣଙ୍କ କିଛି କାମ ନାହିଁ ଯଦି ହଁ କଥା ହେଇପାରିବି ସେମିତି କିଛି ନାହିଁ।
ନାଇଁ ଆମର ଏପଟେ ସେ ବରଫ ଟିକେ ପଡୁଛି ତ ବହୁତ ବରଫ ପଡ଼ିଲାଣି। ବୁଝିଲେ ଆଜ୍ଞା, ଆଜ୍ଞା ତ ହଁ ବରଫ ପଡ଼ିଲାଣି ତ ହଁ। ସେ ନାଇଁ ମୁଁ ଯାଉଛି ସେ ବଡ଼ି ଟା ଶୁଖେଇଦେବି।
ହଁ ବଡି ଶୁଖାନ୍ତୁ, ଆମ୍ବ ଶୁଖାନ୍ତୁ। ସରି ଟାକୁଆ ଶୁଖନ୍ତୁ ଯୋଉ ଆମ୍ବୁଲ ହବ କାଇଁ ଆଉ ବହୁତ ଭଲ ଆଜ୍ଞା ଆଉ। ବ-ବରଫ ଟିକେ ଦେଖି ଆପଣଙ୍କ ଉପରେ ପଡ଼ିଯିବ ତ ଟିକେ ଦେ
ହଁ ସିଏ ସେ ଗୋଟେ ଯୋଉ ଇଂଲି-ଇ ଆମର ଦଶମର ଗୋ ଟେ ଇଂରାଜୀର ଗୋଟେ ଚାପ୍ଟର ନଥିଲା ସେ ଯେଉ ବରଫ ପଡ଼ିକି ସେ ଯେଉ ବରଫ ବର୍ଷା ହେଇକି ସେ ଯେଉ ଚାଷ ବିଲ ଯୋଉ ନଷ୍ଟ ହେଇଯାଏ ହଁ ସେ ହଁ। ହଁ ଲେଞ୍ଚ ଭାଇ ହଁ ହଁ ଆମର ସେମିତି କିଛି। କି ରିକ୍ରିଏଟ୍ ହେଇଛି ଆମ ସହ।
ଆଜ୍ଞା ଆଜ୍ଞା ଷ୍ଟୋରୀରୁ ତା ଆଗରୁ ପଇସା ନ ସେଇ ଏ ପୋଷ୍ଟ ଅଫିସ ରେ ପଇସା ଦେଇଥିଲେ ସେଥିପାଇଁ ସେମାନେ ପୋଷ୍ଟ ଅଫିସ ବାଲା ଖାଇ ଦେଇେଥିଲେ। ତାଙ୍କ ପଇସା।
ଆଜ୍ଞା ଆଜ୍ଞା ହଁ ହଁ ପୋଷ୍ଟ ଅଫିସ ବାଲା ଖାଇଦେଇଥିଲେ ତାଙ୍କ ପଇସା ଆଜ୍ଞା। ହଁ।
ଆଉ ଆପଣ ବଡ଼ି ଶୁଖେଇବେ ନା ଯୋଉ କଣ କରିବେ ଏବେ? ବଡ଼ି ସୁଖେଇବେ ତା
ଆସନ୍ ନାଇଁ ନାଇଁ ଏବେ ସିଏ ବ ଇଏ କମିଗଲା ବରଫ-ବରଫ ପଡିବା କମିଗଲା ଏବେ ବର୍ଷା ହଉଛି। ତ ଏବେ ଯାଉଚି ଲୁଗା ଶୁଖେଇିବି ବୋଲି।
ହଁ ଏବେ ଲୁଗା ଶୁଖେଇ ପାରିବେ ଆପଣ ଆପଣଙ୍କର ଯଦି କଣ ଥିବ ଅଁ ଓଦା ଜିନିଷ ଆପଣ ଶୁଖେଇଦେବେ ବି ଭଲ କଥା ସେଇଟା ଆଜି ସକାଳେ ବହୁତ ଜୋର ଖରା ହଉଥିଲା ଆପଣ ଓଦା ହେଇଯାଇ ଥିବ ସାର୍ଟ ପ୍ୟାଣ୍ଟ ଗୋଟା ସେଟା ଯଦି ରଖିଥିବେ ଆପଣ ଶୁଖେଇଦେବେ ଏଇ ଟାଇମ୍ ରେ ବହୁତ ହିଁ ଭଲ କଥା।
ଆଜ୍ଞା ନି-ନିଶ୍ଚୟ ନିଶ୍ଚୟ। ନିଶ୍ଚୟ ସିଏ ଟିକେ ମାନେ ଆମେ ଭାବୁଛୁ ସିଏ ଇଏ ସୁଇଟର ଜ୍ୟାକେଟ ଫ୍ୟାକେଟ କିଛି ପିନ୍ଧିକି ଯିବୁ ବୋଲି ଓଦା ହେଇଯିବୁ କାଳେ
ହଁ ହଁ ଆପଣ ବହୁତ ହିଁ ଭଲ ପିଲା ଲାଗୁଛନ୍ତି କଥାବାର୍ତ୍ତ ରୁ ଆଉ ଆପଣ ବହୁତ ଧୀର ଶାନ୍ତ ଆଉ
ହଁ ଶାନ୍ତ ସୁଶୀଳ ଉ ହଁ ସୁଶୀଳ ସୁଶୀଳ ଆଜ୍ଞା ଆଜ୍ଞା ଠିକ୍ ଠିକ୍।
ଆଉ ଟିକେ ମୁଁ ରଖିମି ମୋ ମକା ଚାଷ ମୋ ମକା ବିଲ ଉପରେ ଭାଙ୍ଗି ଯିବ।
ମକା ମକା ମକା କାମ।